ହ୍ୟାଲୋ।
ହ୍ୟାଲୋ ମ୍ୟାଡ଼ାମ କୁହନ୍ତୁ।
ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ନମସ୍କାର ମ୍ୟାଡ଼ାମ କୁହନ୍ତୁ।
ମ୍ୟାଡାମ ଆଜି ଆପଣଙ୍କ ଘରେ ଆପଣ କଣ ରୋଷେଇ ପ୍ରସ୍ତୁତି କରିଥିଲେ?
ଆଜି ରୋଷେଇରେ ହେଇଥିଲା ଆମର ଛକ ଇଏ କରିଥିଲି ପୁରୀ କରିଥିଲି ଆଉ ବୁ ଟ ଆଳୁ କଖାରୁ ପୋଟଳ ସେ ସବୁ ସବୁ ମିଶେଇକି ତରକାରୀ ହେଇଥିଲା ଆଜି ଆମର।
ଆଜ୍ଞା ମ୍ୟାଡ଼ାମ ମୁଁ ଆପଣ ଏବେ ମତେ ପୁରୀ ଆ ର ପ୍ରସ୍ତୁତି ପ୍ରଣାଳୀ କୁହନ୍ତୁ, ତାପରେ ବୁଟ ଆଳୁ ତରକାରୀର ପ୍ରସ୍ତୁତି ପ୍ରଣାଳୀ କହିବେ?
ଆଜ୍ଞା ଆଜ୍ଞା ଶୁଣନ୍ତୁ, ପୁରୀ ଆଜ୍ଞା। ପୁରିଟା ଆ କରିଥିଲି ଆମେ ଚାରି ପାଞ୍ଚ ଜଣ ଖାଇବୁ ସେଇ ହିସାବରେ ପୁରୀଟା ହେଇଥିଲା। ଅ ଅଧା କେଜି ଅଟା ଚକଟା ହେଇଥିଲା ସେଥିରେ
ଏ ପଚାଶ ଗ୍ରାମ ତେଲ ଦିଆହଇଥିଲା ତା ଦେହରେ କିଛି ଲୁଣ ତାକୁ ଦେଇକିରି କସ୍ତୁରୀ ମେ ଥି ଟିକେ ତାକୁ ଦେଇକିରି ଭଲ ଭାବରେ ସେ ଅଟା ଟାକୁ ଦିଇ ହା ତ ରେ ତାକୁ ଭଲ କରି ସେଇ ତେଲ ଟା ମିଶିବା ଯାଏ ଅଟାକୁ ଘଷିବେ। ଅଟାରେ ଯେ ଦେଖିବେ ଖାସ୍ତା ଦବା ସେଇ
ଆଜ୍ଞା।
ଯୋଉଟା କୁହାଯାଏ ହଁ ସେଇଟାକୁ
ଆଜ୍ଞା ମ୍ୟାଡ଼ାାମ କହନ୍ତୁ।
ହଁ ତାକୁ କଣ କରିବେ ନା ଦେଖିବେ ହା ହାତରେ ଏମିତି ଦେଖିବେ ମୁଠା ହାତ ରେ ଯେମିତି ମୁଠା ହେଇଯାଉଥିବ ଯାଣିବେ ଯେ ଆହୁରି ଅଛି ତାପରେ କଣ କରିବେ କିଛି ଅଳ୍ପ
ଆଜ୍ଞା।
ଅଳ୍ପ କି ଗୋଳେଇବେ ଗୋଳେଇକି ସେ ତାକୁ ଭଲ ଭାବରେ ଚକଟି ପାଣିଆ ନ ହେଇଯାଏ ପାଣିଆ ହେଲେ ପୁରୀ ଟା ତେଲ ପିଇଯାଏ। ଅଧିକା ଟିକେ ହାଡ କରିକି ଚକଟିବେ। ଅଟାଟା ବଢିଆ ବନିବ ପୁରା କୁୁରକୁରି ଭଳିଆ କୁୁରକୁରି ବନିବ। ତା ଉପରେ
ଆଜ୍ଞା।
ଏମିତି ଚଢ ଟିକି କରିକି ପୁରୀ ଛାଣିଥିଲି ତାପରେ ପୁରୀ ଛା ଛାଣିଲା ପରେ ଥୋଇଦେଲି ତାପରେ ବୁଟ ଆଳୁ ତରକାରୀ ପ୍ରସ୍ତୁତ କରିବା ପାଇଁ କି ବୁ ବୁଟ ମୁଁ ଦି ଘଣ୍ଟା ଆଗରୁ ଭିଜେଇ ଦେଇଥିଲି ତାପରେ ଏ ମ ଆଳୁ ଆଉ ପୋଟଳ ଆଉ କଖାରୁ ଟିକେ ତାକୁ ସବୁ କଟାକଟି କରିକି ରଖିଥିଲି। ତାପରେ ବୁଟ ଯେହେତୁ ଭିଜିଛି କିଛି ସମୟ ତାପରେ ଉ ମସଲା ଟା ଟିକେ ଯୋଗାଡ କଲି ମସଲା ହଉଛି ଗୋଟେ ପିଆଜ ଗୋଟେ ରସୁଣ ଆଉ ଗୋଟେ ଇଞ୍ଚରୁ ହାଫ୍ ଇଞ୍ଚ ଅଦା ଅ ତାକୁ କି ଉଁ ପେଷ୍ଟ କରିଦେଲି ତାକୁ ପେଷ୍ଟ କରିକି ରଖିଲି ତାପରେ ଗୋଟେ ପିଆଜ ଅଁ ମିଡିୟମ ସାଇଜ ପିଆଜ ଗୋଟେ କାଟିଲି ତାପ ତାପରେ ତାକୁ ରଖିଲି। ତାକୁ ରଖି ସାରିଲା ପରେ ଗୋଟା ମସଲା କିଛି ଇମ ଟିକେ ଗୁଜୁରାତି ଦିଟା ଆଉ ଲବଙ୍ଗ ଦି ତିନିଟା ତାପରେ ଗୋଲମରିଚ କିଛି ଚାରି ପାଞ୍ଚଟା ଖଣ୍ଡେ ଗୋଲମରିଚ। ତାପରେ ରଖିଲି କି କିଛିଟା ଡାଲଚିନି ଗୁଣ୍ଡ ଡାଲଚିନି ଗୋଟା ଡାଲଚିନି ଗୋଟା ଡାଲଚିନି ଖଣ୍ଡ ଦି ଦି ପିସ୍ ଖଣ୍ଡ ତାପରେ ତା ସେଥିରୁ ଗୁଟେ ରଖିକି ତାପରେ ତେଜପତ୍ର ଟିକେ ଆଣିଲି ତାପରେ ତେଲ ପ୍ରେସର କୁକର ବସେଇ ତେଲ ତାପରେ ସୋରିଷ ତେଲ ଦେଲି ସୋରିଷ ତେଲଟା ଯେତ ତେବେଳେ ଗରମ ହେଲା ତା ଦେହରେ ଟି ଟିକେ ଚିନି ଦେଇଦେଲି ଟିକେ ଚିନି ଟିକେ ପକେଇଲେ ତରକାରୀ ଟା ଟେଷ୍ଟ ହୁଏ। ଆଉ କଲର ବି ଭଲ ଆସେ। ଚିନି ଦେଇ ସାରିଲା ପରେ ସେ ଟିକେ ଫୁଟିଲ ଚିନି ଟା ଟିକେ ଯେମିତି ଉପରୁକୁ ଆମର ଉଠି ଆସିବ ତାପରେ ପଞ୍ଚୁ ଫୁଟଣ ରଖିଥିଲି କିଛି ଦେଇଦେଲି ତାପରେ ସେ ଗୋଟା ମସଲାକୁ ରଖ ରଖିଥିଲି ତାକୁ ପକେଇଦେଲି ତାପରେ ଗୋଟା ମସଲା ପକେଇସାରିଲା ପରେ ଯୋଉ ତେଜପତ୍ର ରଖିଥିଲି ତାକୁ ହିଁ ପକେଇ ତାପରେ ଟମାଟୋ ଦିଟା ତାକୁ ରଖିଥିଲି ତାକୁ ବି ପକେଇଦେଲି। ତାକୁ ଭଲ ଭାବରେ କସେଇଲି ତାକୁ ଯେତେବେଳେ ଭଲ ଭାବରେ କଚେଇ ସାରିଲା ପରେ ସେ ଟିକେ ଲାଲ ହେଇ ଇଆସିଲା ବେଳକୁ ଯୋଉ ମସଲା ଟା ବାଟିକି ରଖିଥିବି ତାଦିହରେ ତାକୁ ନେଇକି ଭଲ ସେଇ ବେ ତା ଦେହରେ ଟିକେ ଜିରା ଗୁଣ୍ଡ ଟିକେ ଧନିଆ ଗୁଣ୍ଡ ଆଉ ହଳଦୀ ଗୁଣ୍ଡ ଅଳ୍ପ କିଛି ଦେଇକି ତାକୁ ଭଲ ଭାବରେ ଇଦେଲା ପରେ କିଛି ଟକେ ମିଟ୍ ମସଲା ପକେଇ କଶେ ଯେମତି ତେଲରୁ ମସଲା ଛାଡିଗଲା ତାପରେ ଭଲ ଭାବରେ କଷୀ ହେଇଗଲା ଭଲ ବାସ୍ନା ବି ଆସିଲା ତାପରେ ସେ ଯଉ ମସଲା ଆଳୁ ଆଉ ପୋଟଳକୁ ଛାଣିକି ରଖିଥିବେ ପୋଟଳଟା ଛଣା ହେଇକି ଥୁଆ ହେଇଥିଲା। ଆଉ ସେଇ ତାପରେ ସବୁ ଛାଣିଥିବା। ପୋଟଳ ଆଳୁ ଆଉ କଖାରୁ ତାକୁ କଣ କରିବେ ନା ଏ ଏକାଠି ମିଶେଇ ଦେଇ ତାକୁ ଭଲ ଭାବରେ କଷିଦେବେ ତାକୁ ଭଲ ଭାବରେ କସ କଷିସାରିଲା ପରେ ଯୋଉ ବୁଟ ଡାଲି ଭିଜେଇଥିବେ ତାକୁ ଭଲ ଭାବରେ ସଫା କରିକି ତା ଦେହରେ ତାକୁ ଢାଳି ଦେବେ। ଢାଳି ସାରିଲା ପରେ ତାକୁ ଟିକେ କଷେଇବେ ସ୍ଵାଦ ଅନୁସାରେ ଲୁଣ ଦେବେ। ଲୁଣ ଦେଇ ସାରିଲା ପରେ
ଆଜ୍ଞା।
ଏ ପାଣି ଯଦି ଆପଣ ଦେଖିବେ ବେଶୀ ପାଣିଆ ହେଲେ ତ ପୁରୀରେ ଖାଇବାକୁ ଭଲ ଲାଗିବନି। ସେଥିପାଇଁ
ଆଜ୍ଞ ମ୍ୟାଡ଼ାମ।
ଅଳ୍ପ କିଚ୍ ପାଣି ଯେହେତୁ ତରକାରୀ ଆପଣଙ୍କର କ ଅନୁସାରେ ପାଣି ଏବେ ପାଣି ହେଇ ସାରିଲା ପରେ ତାକୁ ଯେହେତୁ ପ୍ରେସରଟାକୁ ବନ୍ଦ କରିଦେବେ ଯେହେତୁ ବୁଟଟା ସି ବତୁରିକି ଅଛି। ଆପଣଙ୍କ ହିସାବରେ ଦେଖିବେ କେତେ ବତୁରୁଛି ଯଦି ଅଧିକ ଭଲ ଭତୁରି ଯାଇଛି ତାହେଲେ ଗୋଟେ ସିଟି ଦେବେ ଯଦି ଟିକେ ଟାଣ ହଉଛି ତାହେଲେ ଦିଟା ସିଟି ଦେବେ। ଦିଇଟା ସିଟି ଦେଇ ସାରିଲା ପରେ ତାକୁ ବାହାର କରିଦେବେ ସେ ସିଟିି ସବୁ ବାହାର ସାରିଲା ପରେ ତାକୁ କାଢିଦେବେ। ତା ଦେହରେ କିଛି ଗରମ ମସଲା ଗୁଣ୍ଡ ଟିକେ କସ୍ତୁରୀ ମେଥି ଆଉ ଟିକେ ଟିକେ ଧନିଆ ପତ୍ର ତା ଦେହରେ ଆଡ଼୍ କରିଦେବେ ଆପଣ ଖାଇବେ ଭଲ ଲାଗିବ। ପୁରି ସାଙ୍ଗେରେ।
ହଁ ହଁ ତାହେଲେ ମୁଁ ଏଇ ପ୍ରସ୍ତୁତ ପ୍ରଣାଳୀରେ ଆପଣଙ୍କର ବୁଟଆଳୁ ତରକାରୀ। ପୁରୀ ଟାକୁ ପ୍ରସ୍ତୁତ କରିକି ମୁଁ ଆପଣଙ୍କୁ ଜଣେଇବି କି ଆପଣଙ୍କ ରେସିପି ମତେ କେମିତି ଲାଗିଲା?
ଆଜ୍ଞା ଆଉ ଆପଣ ଆଜି କଣ ପ୍ରସ୍ତୁତ କରିଥିଲେ କୁହନ୍ତୁ ମ୍ୟାଡ଼ାମ?
ଆଜ୍ଞା ମ୍ୟାଡାମ ମୁଁ ଆଜି ଆମ ଘରେ ପ୍ରସ୍ତୁତ କରିଥିଲି ଛତୁ ବେସର। ଆଉ ଛତୁ ବେଶର ବନେଇବା ପାଇଁ କଣ ଆବଶ୍ୟକ ସାମଗ୍ରୀ ଦରକାର ମୁଁ ଆପଣଙ୍କୁ କହୁଛି? ଶୁଣନ୍ତୁ ଫାଷ୍ଟ ଆମେ ଛତୁ ବେଶର ବନେଇବା ପାଇଁକା ପ୍ରଥମେ ଆମକୁ ଛତୁ ଦରକାର ଆପଣଙ୍କ ଘରେ ଛତୁ ଫୁଟି ଥାଉ କିମ୍ବା ଆପଣ ବଜାରରୁ ଛତୁ ଆଣିଥାନ୍ତୁ। ଯେହେତୁ ଆମ ଘରେ ଛତୁ ହେଇନି ମୁଁ ବଜାରରୁ ଛତୁ ଆଣିଥିଲି। ବଜାରରୁ ଛତୁ ଆଣିଥିଲି ବଜାରରୁ ଛତୁ ଆଣି ସାରିଲା ପରେ ପ୍ରଥମ କାମ ହେଲା ଆମେ ଛତୁକୁ ବାଛିବା। ଛତୁକୁ ବାଛି ସାରିଲା ଆଗ ଛ ଛତୁକୁ ବାଛିବା ଯଦି ବଟମ ଛତୁ ହେଇଥିବ। ତାହେଲେ ପ୍ରଥମେ ତାକୁ ପିଛୁଳେଇକି ଆପଣ କରିବେ ଆଉ ଯଦି ମାନେ ପାଳ ଛତୁ ହେଇଥିବ ଯେହେତୁ ଆମର ଆଜି ପାଳ ଛତୁ ହେଇଥିଲା। ତ ପାଳ ଛତୁକୁ ଆମେ ପ୍ରଥମେ ବାଛିଦେଲୁ କୁଟା ସେଥିରେ ଲାଗିଥିବ। ସେଗୁରା ସବୁ ଅଲଗା କରିସାରିଲା ପରେ ଗୋଟେ ପାତ୍ର ଦେିହରେ ଛତୁ ପକେଇବା ସେଥିରେ ପାଣି ଦବା ହଳଦୀ ଦବା ହଳଦୀ ଦବା ଦ୍ଵାରା ଆମର ଜୀବାଣୁ ଯାହା ଥିବ ଛତୁରେ ମରିଯାନ୍ତି। ସେଥିପାଇଁ ଆମେ ହଳଦୀ ଦବା ହଳଦୀ ସାରିଲା ପରେ ତାକୁ ଛାଡିଦବା ଏବେ ଛତୁ ବେସର ବନେଇବା ପାଇଁ ଆମେ ବେସରକୁ ପ୍ରସ୍ତୁତ କରିବା। ବେସର ପାଇଁ ଦରକାର ଆମକୁ ସୋରିଷ। ଆଉ ଜିରା ଆଉ ମୁଁ ସେ ଆଡ଼ କରିଥିଲି ଗୋଟେ ପିଆଜ ଗୋଟେ ବୁଦା ରସୁଣ। ଆଉ ଫାଳେ ଅଦା। ଏଟା ଆଡ଼ କରି ତାକୁ ଆମେ ତାର ବେସ୍ତର ପ୍ରସ୍ତୁତ କରିବା ପାଇଁ ମସଲା ଟିକୁ ଆମେ ବା ଟି ଦବା। ଶିଳ ସାହାଯ୍ୟରେ ମସଲା ବାଟିଲେ ଛତୁ ତରକାରୀଟା ବୋହୁତ୍ ଭଲ ହୁଏ ସେଥିପାଇଁ ଶିଳ ଦ୍ଵାରା ହିଁ ମସଲା ବାଟିଥିଲି ମସଲା ଆମର ପ୍ରସ୍ତୁତ ହେଇଗଲା। ଛତୁକୁ ଏବେ ଆମେ ଫାଷ୍ଟ ଆମର କରେଇ ଲଗେଇ କରେଇ ବସେଇବା। ଗ୍ୟାସ୍ ଅନ୍ କରିକି ଗ୍ୟାସ୍ ଅନ୍ କରିକି କରେଇ ବସି ସାରିଲା ପରେ ତେଲ ପକେଇକି ଛତୁ ପକେଇବା ଛତୁ ଦିହରୁ ଆମର ବହୁତ ପାଣି ବାହାରିବ ତେଣୁ କରି ଛ୍
ପାଣି ବାହାରିବ ତାକୁ ଭଲ କି ଚି
ଭଲ କି ଚିପୁଡି଼କି ଭାଜିବା କରେଇରେ ପକେଇ ଭାଜିବା ଭା ଜିବା ମାନେ ଏ ପୁରା ଭଲସେ ଭାଜିବା ଯେପରି କି ଛତୁ ତରକାରୀଟା ଟେଷ୍ଟ ଲାଗିବ। ଛ ତୁ ଅଦି ଆପଣ ନରମ ନରମ ଭାଜିଥିବେ ତାହେଲେ ଛତୁ ତରକାରୀ ଟେଷ୍ଟ ହବନି। ସେଥିପାଇଁ ଆମେ ଛତୁକୁ ଭଲସେ ଭାଜିକି ଛତୁକୁ କାଢି଼ଦବା ଏବଂ ସେଇ କରେଇରେ ଆମେ ଆ ଆଳୁ ଭାଜିବା ଆଳୁ ଛତୁ ଭାଜିକି କାଢ଼ି ସାରିଲା ପରେ ଆମେ ସେଥିରେ ଉଁ ଅଁ ତେଲ ପକେଇବା କରେଇରେ ତେଲ ପକେଇକି ସେଥିରେ ଆମେ ମସଲାଟିକୁ ପକେଇବା। କାରଣ ଆମ ମସଲା ବାଟି ଦେଇଚେ। ମସଲାଟାକୁ ଆଡ଼୍ କରିବା ମସଲା ପ କେଇ ସାରିଲା ପରେ ମସଲା ଧିଅରେ ଆମେ ହଳଦୀ ଗୁଣ୍ଡ ଆଉ ଲଙ୍କାଗୁଣ୍ଡ ପକେଇବା ଆଉ ଯେହେତୁ ସୋରିଷ ମସ୍ ସଲା ଆମର କିଛି ମସଲା ଆମେ ଆଡ଼୍ କରିବା ନାହିଁ। ଆଉ ଆବଶ୍ୟକ ଅନୁସାରେ ଆମର ଲୁଣ ପକେଇବା। ଲୁଣ ପକେଇକି ମସଲାଟିକୁ ଭଲ ଭାବରେ କଷିବା। ମସଲାର ତେଲ ବାହାରି ସାରିଲା ପରେ ଆମେ ଭାଜିକି ରଖିଥିବା ଆଳୁକୁ ସେଥିରେ ପକେଇବା ଭାଜିକି ରଖିଥିବା ଆଳୁକୁ ପକେଇକି ଟିକେ କଷିବା। ଯେହେତୁ ମସଲା କଷି ହେଇଯାଇଥିବ। କଷି ହେଇ ସାରିଲା ପରେ ଆମେ ଛତୁକୁ ମଧ୍ୟ ସେଥିରେ ପକେଇଦବା। ଛତୁରେ ପକେଇକି ଗରମ ପାଣି ବସିଥିବା ଗରମ ପାଣିକୁ ଦେଇଦବା। ସେ ଟିକେ ଫୁଟିଲେ ଆମ ତ ସୋରିଷ ମସଲା ଆଉ ଗରମ ମସଲା ଆଡ଼୍ କରିବାକୁ ପଡ଼ିବନି। ତା ଧିଅରେ ଧନିଆ ପତ୍ର ପକେଇଦବା ହେଇଯିବ ଆମର ସ୍ଵାଦିଷ୍ଟ ଛତୁ ଆଳୁ ବେସର। ଆଉ ମୁଁ ଆଜି ଏହି ପ୍ରଣାଲିଲେ ଛତୁ ଆଳୁ ବେସର ବନେଇଥିଲି। ଯଦି ଆପଣଙ୍କ ମୋ ପ୍ରଣାଳୀରେ ଛତୁ ଆଳୁ ବେସର ବନେଇବାକୁ ଚାହୁଁଚନ୍ତି ତାଲେ ଆପଣ ବନେଇକି ମତେ କହିବେ କି ଛତୁ ଆଳୁ ବେସର ଆପଣଙ୍କୁ କେମିତି ଲାଗିଲା। ଆଉ ଯଦି ଆପଣ କିଛି ବୁଝିପାରୁନାହାନ୍ତି ଏଇ ପ୍ରଣାଳୀ ବିଷୟରେ ମତେ ପଚାରି ପାରିବେ।
ନାଇଁ ନାଇଁ ମୁଁ ବୁଝିପାରିଲି ମୁଁ ବି ବି ତିନ୍ ବନେଇବି ବନେଇକି ଖାଇ ସାରିଲା ପରେ ଆପଣଙ୍କୁ ଜଣେଇବି ଯେ ଛତୁ ତରକାରୀ ଆପଣଙ୍କ କେତେ ଟେଷ୍ଟ କରିଥିଲେ। ଆଉ ମୁଁ ବି ରୋଷେଇ କଲେ ମୁଁ ଛତୁ ତରକାରୀ ଏଇ ପ୍ରଣାଳୀରେ କରିବି। ହଉ ମ୍ୟା ରଖୁଚୁ ଧନ୍ୟବାଦ।
ହଁ ମ୍ୟାଡାମ୍ ଆଜିର କଲ୍ ଟିକୁ ଏଇଠୁ ସମାପ୍ତ କରୁଛି ମ୍ୟାଡାମ୍ ଧନ୍ୟବାଦ।